ହ୍ୟାଲୋ ହଁ
ଆଉ ମା କାଲି ତ ଆସ ଶିକି ବସୁନି
ହଁ ହେଇଯାଇଛି।
ଆଜି କଣ ଖାଇ ଖଆ ଖାଇବା ହେଇଚି
ଆ ପଖଳ ଭାତ ଆଉ
ଆଜି ଭାତ ଆଉ। ତରକାରୀ ଦେଇଚ ଘରେ ଆଉ।
ହଁ।
ଭାତ ଆଉ ଟିକେ ତରକାରୀ ଘ ଦେଇଛ ଆଉ ଜାଣିନି।
ଦରକାର ନା ଗୋଟିଏ ଆଞ୍ଚ ସେଦି ଭଳିଆ ଗୋଟିଏ।
ତମର?
ଆମର ସୁଖ ଆଉ ଆଳୁ ଭଜା।
ହଲୋ ଆଁ କାମ କେମିତି ଚାଲିଛି।
ଭଲ ଚାଲଛିଆଉ।
ଭଲ ଚାଲିଛି ତ।
ହୁଁ। ହଁ ଭଲ ଚାଲିଛି। ହଁ ଯେ କିଛି କାମ ନଥିଲା ମୁଁ ଆଉ ସେଇଥିପାଇଁ ପାଁଶଟଙ୍କା ଦେଇ କଲ୍ କରିଦିଏ।
ହଁ ଆଉ ଘରକୁ କେବେ ଯିବାର
ଯିବାର ତ ନାହିଁ ଆଉ ଗୋଟେ କଥା କହୁଥିଲି ପ୍ଲସଟୁ ଆଡ଼ମିଶନ କରିବାର ଥିଲା ଯୋଉ ନୁହୁ଼ଁକି
ହୁଁ ହୁଁ
ଏଟା ମାନେ ଏଇଠୁ କୋଶ୍ଚିନ ହବତ।
ହୁଁ ହୁଁ
ସବୁ ଫଟୋ ମୋ ପାଖରେ ଅଛି କିନ୍ତୁ ଆଉ ପକେଇନି ଆଉ।
ହୁଁ ଭଲ।
ହବ ମୁଁ ଭାବୁଛି ଆଜି ଦିଟା ବେଳକୁ ଯିବା ଖାଇବା ପାଇଁ ଆସିକି ପଳେଇବି ଜନସେବା କେନ୍ଦ୍ର।
ହୁଁ
ଆଉ ଆଜି ଟିକେ ତମେ ଗୋଟା ବେଳେ ଗଲେ ହୁଅନ୍ତାନି।
ଖାଇବୁ।
ଓଂ ହୋ ଏଇ ଏକ ଏଇ କାମ ଟା କରିସାରିଲା ପରେ ପୁଣି ଆର ଭାଇ କ କତିକି କଲ୍ କରିବାକୁ ପଡବ କି ଭାଇ ତୁମେ କଲ୍ ଟା କର। ଆଉ ଗୋଟେ କାମ ଅଛି। ସେ ନିିଟଆ ପଡା
ହୁଁ
ହେରା କଣ
ଆଂ
ଏବେ କଣ କରା ହୋଉଚି?
କିଛି ନା କିଛି ଏ ସେ ମାଲ୍ ଟି
ଉଁ, ହୁଁ। ଆଉ ସବୁ ଭଲ ନା। ମୁ଼୍ଁ କହିଲି ସବୁ ଭଲ ନା।
ହଁ ଭଲ ଆଉ ତୁମେ କେମିତି ଭଲ ତ। ଏ ରଜକୁ ତ ଯିବି ଏ ର ତୁ ତୋ ଯିବାର ଥିଲା କୁଆଡ଼େ ଗୋଟେ ପ୍ଲାନ କିନ୍ତୁ କିଛି ହେଇନି।
ହେଇନି
ନା, ନା।
ବୁଲି ଆସ।
ଉଁ
ଯାଇକି ବୁଲି ଆସ।
ଆଉ ରଜକୁ ତ ଯାଇକି ବୁଲିବା। ଏଇ ବର୍ଷେ ଦିନେ ବର୍ଷ ସେଦିନ ଟିକେ ମୋତେ ଲାଗୁଚି ଶୁଣିବାକୁ ପଡିବ ଗୋଦାମକୁ ଆସି ସେ ସିଟି ଗୋଦାମକୁ ଆସିି ସେଠି ସାଇନ୍ କରିବାକୁ ପଡିବ ଆଉ।
ହୁଁ ହୁଁ।
ସବୁର ଗାଈ ମା ପୋଛା ପୋଛି ହବ କମ୍ପଲସରୀ ନନେ ଆମର ମାଲିକ ସେ ପାଟି କରିବ।
ହଁ।
ଆମେ କହୁନୁକି ତୁ
ପାଟି ତ କରିବେ ରେ।
ଆ, ସିଏ ଅ, କାଲି ସେ ପରା ବେପାର ଟିକେ ଭଲ ହେଇଚି, କିନ୍ତୁ ବରା ବର ଟିକେ ହେଲେ ସମସ୍ତଙ୍କ ଉପରେ।
ହୁଁ।
ଖାଲି ତା ନା ହାଁ, ହଁ, ଗୋଟେ ଦିନରେ ତୁମେ ଯେ ଦୁ ତିନି ଲକ୍ଷ ଟଙ୍କା କମଉଚ, ଆହୁରି ତୁମେ ଦୁଇ ଘଣ୍ଟା ଖାଲି ବିଲ୍ ହେଇଚି, ପୁଣି ଆଉ ସେଇଟି ମାଲ ଯାଇଚି, ପୁଣି ଆହୁରି
ଇ, ହଁ।
ଖାଲଟା ନି ବର ଗରଗର ହଉଚି ଆ, ସନ୍ଧ୍ୟା ବେଳଟାରେ। କଣ ପାଇବୁ? ଆଉ ଇ ଇଏରେ ସେ ସବେଳେ ମାନେ ପ-ପ-ପଇସା କୁହନ୍ତି ନାାଇଁ ନା
ହଁ।
ହଁ ଆମ ହେଡ୍ ସାର୍ ତ କାଇଁ ସେ ଭାବେ ନୁହେଁ।
ନା ସେେଷ ବ ।
କିନ୍ତୁ ତା ଏଟା ଏତେ ଝାଟିଆ ବାଟିଆ ବିନ। ନୁ ନା ମାନେ ସେଦିନ ଯୋ । ଦ ଦିନେ ବେପାର ହେଇଥିଲା। ସମସ୍ତଙ୍କୁ ପକୁଡି ଆଣିଦେଲେନି ନା।
ନ ନଁ ।
ପୋକଟକି ଯୋଉ ଖାଇ ଖାଇ ନଥିଲେେ ନା ମଝିରେ ଥରେ।
ମୁ ଆସୁଛି।
ତୁ ଆସୁଥିଲୁ। କି କଥା। ନା ମୁଁ ଠିକ ସେ ମନେ ଅଛି। ସେ ଆମ ପୋଖଡି ଖାଣି ନା
ହଉନଁଁ ହ ହଁ ହ
ହଁ
ବହୁଜ
ଯଁ ମଝି ତରେ ତାର ମୁଁ ଖାଇ ଖାଇନ ତୁ ଯା ଖାଇଦବୁୋଉ କହିନ ନା ମତେ ଯ ପକୁଡି ଖାଇଦବୁ ଭାଇ ଖାଇଥିଲା।
ଓ ହୋ ହଁ ହ ହ।
ସେ ହେଇକଥିଲା ଦେଇଥିଲା ଆମ ହେଠସାର
ବୁଝିଲି
ତା ମନରେତନ ଖୁସି ହେଇଛିି ତାଙ୍କ ଘର ଘ ଯୋଉ ହନୁମାନ ଠାକୁର ଫଟୋଟା ଆଣି ମଧ୍ୟ ଦେଖଉଥିଲେ। ଦେ ଦେଖିଛ ଦେଖିନ ତା ଘରଟା ଗୋଟେ ବଡ ଗୋଟେ ଇଏ ଭଳିଆ କରିଦଛ ଏଡ଼େ ବଡ଼ ଘରଟେ କରି କିଛି ଲାଭ ନାହିଁ।
ହଁ?
ରହିବାକୁ କିଏ ଅଛି।
ଆମ ପାଖରେ ନ ଗଲେ ଭାଇ ଆଉଥରେ କହିଲା
ବିରିୟାନୀ
କଣ କହିଲା ଆଉଥରେ କହିଲା
ମୁଁ କହିଲି ରହିବାକୁ କିଏ ଅଛି।
ଏଟା ଗୋଟ ବେଟର ନା ସେ ଅଲଟିମା ଗୋଦାମ ଭଳିଆ ଗୋଟେ ଘରଟା ହେଇ ସେଇଟା ବେଟର।
ହଁ
ଭିତର ତ ଅଧିକ ଇିଲଟେ ନଲମାରୀ ଘର ମେ ସମସ୍ତେ ରହିଥିବେ ସମସ୍ତେ ସାଙ୍ଗ ରହିଥିବ। ହଁ ଯଦି ସାଇଡ ସାଇ ଋମ୍। କଲେ ସିଏ ଉପରେ ରହିବ ଯାଇଏ କିନ୍ତୁ ମିଳାମଷ କରଳୁ ପାଖରେ ପାଖରେ ମତେ ଲାଗୁ ସିଏ କରିବେ
କମ୍ପଲସରି।
ପଇସା ଘର ପ୍ରବଳ ଖର୍ଚ ହେଛିକି
କରିବେ ଆଉ। ଆଉ କଣ ଖବର
ଭଲ ଆଉ ଘରଆଡେ କଉଠୁ ଛୁଟି ନବ?
ହଁ।
ଛୁଟି କଣ ନବା?
କ ନାଁ ଦେଖିବା
ଆଉ ଯଉ ଖରା ନା ବର୍ଷ ସେଣିଯାଉଛି
ହଣ
ଖରା ନାବର୍ଷା ନା କାଉଳିଛି?
ହଁ କାଉଁଳିଚି
ଆ ରଜ
ହୁଁ। ହଉ କଣ ମଲା ଆସିବାର ଥିଲା ଆସିଲ ନା
କଣ କହିଲୁ ଭାଇ ଥଣ୍ଡାଟିକେ ହେଇଛି ଆଉ।
ମୁଁ କହିଲି ମାଲ କଣ ଆସିବାର ଥିଲା ଆସିଲାଣିନା?
କୁମାନ ଯାଉନା
ଥାଉ ଥାଉ ଭଙ୍ଗା ଡପ୍ର
ନା ସେମିତି କି ଆସିନି।
ଝାଲ ବହୁଜନି
ହୁଁ।
ଝାଳ ବହୁଛି
ଝାଳ ବହୁଛି। ଏ ତମେ ସେଟ ପଳେଇସ ନା ମୁଁ ସେପଟୁ ପଳୁଛି।
ଜାମ ଅଛି ପଦାରେ।
ହଁ ଏଇଥାନ ବର୍ଷା ପାଗ ଗୋଳା ହେଇଛି।
ତ ଆଗର ସେଇଭଳିଆ ହେଇଛି ଆଉ।
ପଚିଶି ତାରିଖ ଦିନ ଆମଙ୍କର ଯଦିଇଥିଲା ସବୁ ନେଇଗଲୁ ବୋ
ହୁଁ।
ନାଇ।
ଇଛା କହୁଥିଲି ଗୋଟେ ଦିଟା ଖାଇବି ବୋଲି କିନ୍ତୁ ହେଲାନି କାଲି ଗୋଟେ ପାରିକି ଖାଇଥିଲି ଯେ ସେଇଟା ଭଲ ଲାଗୁଥିଲା।
ଭଲ ଲାଗିଲାନି।
ହଁ ଭଲ ହବ। ଓ ଏଇ ଗଛରେ ହେଇ ଆମ୍ବିଳା ଆମ୍ବଟା ମିଠା ଲାଗୁଛି ଏ ମାନେ ଆମ୍ବ ଟା।
ହଁ।
ସେ ସେ ଗଛଟାରେ କେତେ ମିଠା ଲାଗିବ? ସୋଚ ସୋଚ। ନା ନା।। ଦି ଥର ନହଉ। ବହୁ କିଛି ଖାଇଛ ନା?
ଚୁଡ଼ା
ମହୁ ମହୁ
ଚୋରି
ମହୁ ଖାଇଥିଲ କେବେ? ମହୁଆ ଲାଗିବବା ଭଲ ମିଠା ଲାଗେନା?
ଆଉ
ଆଁ।
ହଁ ମୁଁ
ଦେଖିଆ ମୁଁ ଖାଇଛି ଠିକ୍ ସେ ମନ କରି ପାରୁନି।
ହୁଁ ହୁଁ।
ଆଉ ତମ ସାଙ୍ଗ କଣ କରୁଛି ଏଇନା?
ଆଁ ସାଙ୍ଗ
ଭାଇ ତମସ ତମସ ସାଙ୍ଗରେ ଯୋଉ ପିଲା ଟା ଅସେ ଯୋଉ ମନ୍ଦିର ଟ୍ରେନ୍ ରେ ଧରା ପଡିଥିଲା। କଣ କରୁଛି ସିଏ ଏଇନା
ସେ ଘରେ ଅଛି।
ହ ଆଉ ସେ ଆସିନି ଆଜି?
ହୁଁ।
ଆଉ ଦୁଇଟା ନାହିଁ।
କେଇଆଣି ନାଁ। ।
ଆଉ ଆଜି ତମେ କଣ ସାଙ୍ଗଟେ ତାର ଯୋଉ ସରିଯାଇଥିଲା ସିଏ କଣ ଟିକେ ଦୁଃଖୀତ ଜଣା ପଡୁଛି।
ସିନେମା ମଣ୍ଡୁ ପଟେଇବ ପା।
କଣ ହ ନୁଆ?
ସିନେମା ମାଣ୍ଡୁ ପଟେଇବ।
କିଏ ମୁଁ ନା।
ସେଇ ସାଙ୍ଗ।
କୋଉ ସାଙ୍ଗ?
ସେଇ ସାଙ୍ଗ।
ମାନେ ତମ ତମେ ନିଜ ସାଙ୍ଗ ନା ଆଜି ଯେ ଆସିଥିଲା ବେଳେ ଧରା ପଡ଼ିଥିଲା।
ଆଜି ଆଜି।
ନାଦି ପକେଇଲାଣି। ସେଇ ଯୋଉ ପିଲାଟା।
ହୁଁ ନା ହଁ। ।
ଆଃ।
ହଁ।
ନା କୋଉ ଆରେ ନା ନାଇଁ ନାଇଁ ତମ ତମ ତ-ତ-ତମ ଆଡେ। ଓହୋ।
ଓ ଭଲିକ ଅଛି ତାହଲେ ଆଂସର ବୋଟଲ।
କଣ କୁହ? କିଏ ନବ କିଏ ମାନେ ୱନ୍ ନା ଟୁ?
ହଁ।
ସେମିତି କିଛି ନାଇଁ ମତେ ନାଗୁଛି କେତଳେ ନବ ଫାଇନାଲ ଟା ଯ ଫାଇନାଲ ଅ ସିଏ। ନବ ନା ଆଉ ଫାଇନାଲ ନାହିଁ। କିଏ ନବ।
ପାଣି ଆଣିତେ ଯିବସିଏ ଆଉ।
ମତେ ଲାଗୁଚି ହଁ।
ହୁଁ ହୁଁ। ।
ହୁଁ। ଏସିି ସାତେ ଚାରି ଲାଗେ ଏଟା ବୋଧେ ଲାଗେ ବାଥ୍ରୁମ୍ ରେ ନା କଣ?
ଯୋଉ ଖରା ହଉଛି।
ଖରା ହଉଛି ଆଜି ତ ଆମର ଆଜି ତ ଆମ ଏଡେ ହଉଥିଲା ତ। କାଁଡ ହେଇଥିଲା।
ହୁଁ ହ।
ଗୋଟେ
ଆଉ କଣ ଖବର।
କିଛି ନା ଭଲ କିୁ ଟିକେ ପରିସ୍ଥିତିଲା ଟିକେ ଭଲ ନହିଁ ଆଉ।
ହୁଁ। ଭଳ ତ ସୁ
ଭାଇ ଗୋଟେ କାମ ତ ଆସିଲାଣି ଆଉ ମୁଁ ଟିକେ ରଖିଦେନେ ହୁଅନ୍ତାଆନି କଣ କହୁଛ?
ହଁ ହଁ।
ହ ରଖୁଛି।